ଆଜ୍ଞା ନମସ୍କ
ନମସ୍କାର।
କଣ କରୁଛନ୍ତି?
କଣ କରିବି ବର୍ତ୍ତମାନ ଖାଇବା ପିଇବା ସାରି ଶୟନ କରିବା ପାଇଁ ଆସିଥିଲି ଆଉ ଆପଣ?
ଆମେ ଏଇନା ଖାଇବାକୁ ବାହାରିବୁ।
ଖାଇବାକୁ ବାହାରିବ କୁଆଡେ ବାହାରିବ?
ହ ହ ଟିକେ ପଦାରେ ଥିଲୁ ଘରକୁ ଗଲେ ଖାଇବୁ।
ଆଚ୍ଛା ଆଚ୍ଛା ପଦାରେ ଥିଲା ଘରକୁ ଯାଇ ଖାଇବ ନାଇଁ ଆଉ ଆଜି ଘରେ କଣ ଖାଇବା ହେଇଛି ଜାଣିନାହାନ୍ତି।
ନା।
ଆଉ ପଦାରେ କଣ ରହୁଛନ୍ତି? ପଦାରେ କଣ କରୁଛନ୍ତି କି?
ଗୋଟେ ନୂଆ ବେପାର ଟେ ଆରମ୍ଭ କରିବି ବୋଲି ଟିକେ କାମରେ ଆସିଥିଲି।
ନୂଆବେପାର କି ବେପାର କରିବେକି ଆପଣ?
କପଡ଼ା ବେପାର।
କି ବେପାର?
କପଡ଼ା।
ଓ ଆଚ୍ଛା ଆଚ୍ଛା କପଡ଼ା ବେପାର କରିବ ଠିକ୍ ଅଛି। ବେପାର କରିବା ଅପେକ୍ଷା ବେପାର ତ କରନ୍ତୁ। କପଡ଼ା ବେପାର ଏବେ ତ ମୁଁ ଟି କିଛି ଆପଣଙ୍କର ଭଲ ଜାଗା ଅଛି। ଆପଣ ସେଇଠି କୁକୁଡ଼ା ଚାଷ କରୁନାହାନ୍ତି। କୁକୁଡ଼ା ଚାଷ କଲେ ଏବେ ତ ଭଲ କୁକୁଡ଼ାମାନେ ବିକ୍ରି ହଉଛି ନା। ତ ମୁଁ ଆପଣଙ୍କର ସେଇ ଅଞ୍ଚଳରେ ତ କେହି କୁକୁଡା ଫାର୍ମ କରିନାହାନ୍ତି। ସେଠି ଯଦି କିଛି କୁକୁଡ଼ା ଫାର୍ମକରନ୍ତେ ତ ଭଲ ହୁଅନ୍ତା।
ହା ଲେ ହଁ ମତେ ବି ବହୁତଲୋକ
କହିଚନ୍ତି।
କହିଛନ୍ତି କି କୁକୁଡ଼ା ଫାର୍ମଟେ କରିବାକୁ ନିଜ ଜାଗାରେ। ତ ମୁଁ ଏ ବେପାରଟା ଏ ବେପାରଟା କିଛି ଦିନ ଚାଲିଗଲେ। କୁକୁଡ଼ା ବେପାର ଟା କରିବି ବୋଲି ବି ଭାବୁଛି।
ଆଚ୍ଛା ଆଚ୍ଛା ତାହାଲେ। ଆପଣ ସେ ବେପାର ସରିଲେ ଆପଣ କୁକୁଡ଼ା ଚାଷଟା କରିବ ବୋଲି କହୁଛନ୍ତି ନାଇଁ ଆଉ ଆପଣଙ୍କର ତ ସେଇ ଯୋଉ ଗାଁ ର ଯୋଉ ହୁଁ ପୋଖରୀ ଟା ଅଛି। ବଡ ପୋଖରୀଟେ ଅଛି। ସେଠି ମାଛ ଆଣିକି ଚାଷ କରୁନାହାନ୍ତି। ଆପଣଙ୍କ ର ଏତେ ଜାଗା ଆପଣ ଚାହିଁଲେ ସବୁ ପ୍ରକାର ଚାଷ କରିପାରିବେ। ଆପଣଙ୍କ ର ସେଇଠି ଭଲ ବାରି ବି ଅଛି। ମାଟି ବି ପଡିଚି। ଏଠିବି ପନିପରିବା ଚାଷ କରିପାରିବେ। ଏବେ ବର୍ଷା ଦିନ। ଭଲ ମାଟି ପଡିଚି। ଯାହା ମଗେଇଲେବି ଭଲ ପଡିବ ଆପଣଙ୍କର ସେଇ ଯୋଉ ବାରିରେ କଣ ସବୁ ଅଛି କି। ନା ଲଗେଇଛନ୍ତି ଆପଣଙ୍କ ମା
ହଁ ନଡିଆ ଗଛ ଅଛି, ଆମ୍ବ ଗଛ ଅଛି। ଆଉ ଫୁଲଗଛ ବି। କିଛି ଲାଗିଛି। ନଡିଆ ଗଛ ଅଛି ଆମ୍ବ ଗ ଗଛ ଅଛି। ଆଉ ଫୁଲ ଗଛ ବି କିଛି ଲାଗିଚି।
ଆଚ୍ଛା। ତାହେଲେ ଏମିତି ନଡ଼ିଆ ଗଛ, ଆମ୍ବ ଗଛ ସବୁ ଲାଗିଛି। ଯେ ଆପଣ ଯଦି ନଡ଼ିଆ ଆମ୍ବର ଗତ ବର୍ଷରେ ଯଦି ଥଳେ ଥରେ ଯଦି ପଡ଼ିବ ଯେଇ କିସି ହଉଚି ନା ଆପଣ ତ ବାଇଗଣ ଚାଷ କରିପାରିବେ। ଆପଣ ଯଦି ଏଇନା ଜହ୍ନି, ପୋଟଳ, ଭେଣ୍ଡି। ଏ ପ୍ରକାର ବି ସବୁ ଚାଷ କରିପାରିବେ ନା। ତ ସେଥିରେ କଣ ଭଲ ଅ ମାନେ ଆଣିକି ଆପଣ ଏଇ ବଜାରରେ ବିକ୍ରି କରିପାରିବେ। ଆପଣ ତ ଏବେ ପୁରା ଗାଁ ରେ ବି ପ୍ରାୟ ଆସି ନେଇଯାଉଛନ୍ତି ନା। ଆପଣ ସେଇ ଚାଷ କରୁନାହାନ୍ତି?
ହଁ ଏଇ କପଡା ବେପାରରେ ଟିକେ ସମୟ ମିଳୁନି। ଏଇ ଟା
ଠିକ ଅଛି। ଆପଣଙ୍କର ତ ଏଠି ବହୁତ ସାରା କେତେ ମୁଣ୍ଡିଏ ବି ବୁ ବୁଲୁଛନ୍ତି ନା ଆପଣ ସେଇ ମୁଣ୍ଡିଆଳୁ ଡାକିକି କିଛି କାମ କରିଦେଲେ ଭଲ ହୁଅନ୍ତା। ଆପଣ ସିଏ ସକାଳୁ ଚାଷ ଫାସ କରିଦେଇକି। ତାପରେ ଆପଣ କପଡ଼ା ଇଏ କୁ ଯାଆନ୍ତୁ। ଏବେ ଦେଖନ୍ତୁ ଜଣେ ବି ପାଞ୍ଚଟା ସଂସ୍ଥା କରିପାରୁଛନ୍ତି। ଆଉ ଆଗକୁ ବଢିବା କୁ ହେଲେ ବହୁତ କିଛି ସଂସ୍ଥା କରିବାକୁ ପଡିବ ବୁଝିଲ ନା। ହଁ ଆଉ ପାଠ ପଢା କୋଉ ପର୍ଯ୍ୟନ୍ତ ସରିଲା?
ପାଠ ପଡା ଯୁକ୍ତ ଦୁଇ ସରିଯାଇଛି ଏବେ ତ ଆଗକୁ କଣ କଣ କରିବି ଆପଣ କିଛି ଦିଅନ୍ତୁ? ନିଜ ରାୟ ଦିଅନ୍ତୁ?
ଆଚ୍ଛା ଆଛା ଦେଖନ୍ତୁ ଏବେ ଏବେ ଆପଣଙ୍କର ପାଠ ପଢା ସରିସାରିଛି ମାନେ ଆପଣ ଯଦି ପା ପାଠ ପଢ଼ିବି ଆଉ ଯଦି ପଢ଼ିବାକୁ ଚାହୁଁଛନ୍ତି ପଢ଼ନ୍ତୁ ଆପଣ ଗୋଟେ ବେ ବେପାର କରିବାକୁ ଯାଉଛନ୍ତି ବୋଲେ ଘରେ କିଛି ମାନେ ଅର୍ଥର ଅଭାବ ଅଛି ଆପଣ ବୋଧେ ପଢିଲେନି ନା କଣ ଆଚ୍ଛା ଆଚ୍ଛା ଆଚ୍ଛା ଯଦି ଆପଣ ଅର୍ଥ ଅଭାବରୁୁ ପଡିି ପାରିନାହାନ୍ତି ତ ଆପଣ ଚେଷ୍ଟା କରନ୍ତୁ ଏଇ କପଡା ବେପାର ସହିତ ଘରେ ଆଉ କିଛି କାମ କରିବା ପାଇଁ ତ ଆଉ କିଛି କାମ କଲେ ବି ସେଥିରୁ କିଛି ମ ଆସିପାରିବ ଆପଣ ବି ଚାହିଁଲେ ସବୁ କାମ ସାରି ସାତଟା ଆଠଟା ରାତି ପରେ ବି ପାଠ ପଢି ପାରିବେ। ବୁଝିଲେ ଯୁକ୍ତ ତିନି ଦେଖିକି କୁ ମହାବିଦ୍ୟାଳୟରେ ନାମ ଲେଖେଇ ଦିଅନ୍ତୁ? ଆଚ୍ଛା ଆଚ୍ଛା। ଆଉ ଆପଣଙ୍କ ମା କଣ କରୁଛନ୍ତି ନା ଘରେ ଅଛନ୍ତି?
ମାମୁଁ ଘରକୁ ଯାଇଛନ୍ତି।
ହ ମାମୁଁ ଘରକୁ ଯାଇଛନ୍ତି ଆଛା ଆଚ୍ଛା। ଆଉ ମା ବଧେ ରଜ ଛୁଟିରେ ମାମୁଁ ଘରକୁ ଯାଇଛନ୍ତି ଆଉ ନାଇଁ।
ରଜ ଛୁଟି ବନେଇବାକୁ ଯାଇଛି ଆଉ।
ଆଚ୍ଛା ତାହେଲେ ଠିକ ଅଛି ଆଉ। ବୁଲନ୍ତୁ ଆଉ ମା ଆଉ ଏଇ ବସରେ ବୁଲିବେନି ଆଉ କେବେ ବୁଲିବେ? ଆଉ ଆପଣଙ୍କ ଘରେ କଣ ଆପଣ ଏକା ନା ଆପଣଙ୍କ ଭାଇ ଆଉ ଭଉଣୀ ଅଛନ୍ତି?
ସାନ ଭଉଣୀ ସାନ ଭାଇ ଆଉ ଜଣେ ଛୋଟ ଭଉଣୀ ଟେ ଅଛି।
ଆଚ୍ଛା ସାନ ଭାଇ ସାନ ଭଉଣୀ ଅଛନ୍ତି ନାଇଁ।
ଆଜ୍ଞା।
ଭଉଣୀର ଏବେ ପାଠପଢ଼ା କଣ ଚାଲିଛି?
ତାର ସପ୍ତମ ଶ୍ରେଣୀରେ
ଆଚ୍ଛା ସିଏ ସପ୍ତମ ଶ୍ରେଣୀରେ ପଢୁଛି ନାଇଁ ଆଉ ସେ କିଛି ନୃତ୍ୟ ଗି ତ ଆଉ ଅଭିନୟରେ କିଛି ଭାଗ ଫାଗ ନେଉଛି ନା ନାହିଁ।
ହଁ ସଙ୍ଗୀତ ଶିକ୍ଷା ନେଉଛି।
ଆଚ୍ଛା ଆଛା ସଙ୍ଗୀତ ଶିକ୍ଷା ନଉଚି ନାଇଁ ତ ଏବେ ଦେଖ ତୁ ମୋବାଇଲରେ ସବୁ ପକା ଶିଖି ହେଉଛି ଯେମିତିକି ଆମର ସଙ୍ଗୀତ ହେଉ ନୃତ୍ୟ ହେଉ ଅଭିନୟ ହେଉ। ହଁ ତାଙ୍କୁ କହିବେ ଯେ ସିଏ ତାଙ୍କ ପାଠପଢ଼ା ସହିତ ସିଏ କି ଚି ଅନ୍ୟ ଯେମିତି ଆମର ନୃତ୍ୟ ଗୀତ ଅଭିନୟ କିମ୍ବା ଉଁ କ୍ରୀଡ଼ାରେ ସିଏ ପାଇଁ ଟିକେ ସଜାଗ ହୁଅନ୍ତୁ ଆଉ ସିଏ ଉଁ ଚେଷ୍ଟା କରନ୍ତୁ କାରଣ ଏବେ ପାଠ ପଢା ସହିତ ବି ଏଗୁଡା କଲେ ଭଲ ଟିକେ ହୋଉଚି ଆଉ ଯାହା ଫଳରେ କି କି ସେମାନେ ସିଏ ଦେଖନ୍ତୁ ଏବେ ଉ ପାଠ ପଢି ସାରିଲା ପରେ ଯଦି ଉ ଉତ୍କଳ ବିଶ୍ୱ ମହାବିଦ୍ୟାଳୟରେ ବି ସେ ନାଁ ଲେଖଉଛନ୍ତି ଯଦି ନୃତ୍ୟ ଗୀତ ତ ଶିଖିଥିବେ ସେଥିରେ ମଧ୍ୟରେ ବି ସିଏ ଗୋଟେ ଚାକିରି ପାଇପାରୁଛନ୍ତି ବୁଝିଲ ନା। ତ ସେମିତି ଟିକିଏ ଛୁଆଙ୍କୁ ଶିକ୍ଷା ଦିଅନ୍ତୁ ଆଉ। ଆଚ୍ଛା ଆଚ୍ଛା ଆଉ ସାନ ଭାଇ କଣ କରୁଚନ୍ତି?
ସାନ ଭାଇ ଇ ଇ ଏଇଥରକ ମହାବିଦ୍ୟାଳୟରେ ନାଁ ଲେଖାଯିବ।
ଓ ଆଚ୍ଛା ଆଚ୍ଛା ଏବେ ଯୋଉ ଯୁ ଆଚ୍ଛା ଆଚ୍ଛା ଆପଣଙ୍କର ଯୁକ୍ତ ଦୁଇରେ ପଞ୍ଜୀିକରଣ କରିଛନ୍ତି ନାଇଁ। ଆଚ୍ଛା। ଉଁ ସିଏ ଆମର ଅ ଭଲ ମାନେ ତାର ପାଠପଢ଼ା ଭଲ ନା ଭଲ ନାହିଁ?
ହଁ ସତୁୁର ପ୍ରତିଶତ ରଖିଥିଲା। ହଁ ମ୍ୟ ଟ୍ରିକ୍ ପରୀକ୍ଷାରେ।
ସତୁରି ପ୍ରତିଶତ ରଖିଥିଲା ନାହିଁ। ଆଚ୍ଛା ସତୁରିୀ ପରସେଣ୍ଟେ ରଖିଛନ୍ତି ତ ଭଲ ସତୁରିୀ ପ୍ରତିଶତ ର କେହୁଚନ୍ତି ତ ଭଲ ଆଉ। ତାଙ୍କୁ କୁହ ସିଏ ଟିକେ ମନ ଦେଇ ପାଠ ପଢିବେ ଆଉ ଆପଣଙ୍କୁ କାମରେ ବି ଟିକେ ଯଦି ପାରିବେ ମାନେ ସାହାଯ୍ୟ କରିବେ ଆଉ। କାରଣ ଏକ ହେଇ କାମ କଲେ ସେ କାମଟା। ଟିକେ ସଫଳତା ଜଲଦି ହେଇଥାଏ,। ଶୀଘ୍ର ବି ସମାପ୍ତ ହବ ସଫଳତା ବି ଆପଣ ପାଇପାରିବେ ବୁଝିପାରିଲେ। ଆଉ ଆପଣଙ୍କ ବାପା କଣ କରନ୍ତି?
ବାପା ଚାଷ କରନ୍ତି।
ଚାଷ କରନ୍ତି ତ ଭଲ ହବ। ତ ଆପଣଙ୍କର ଭଲ ଜାଗା ବାଡ଼ି ଅଛି ସେଠି ଭଲ ଚାଷ ହୋଉଚି। ଆପଣ ବାପାଙ୍କୁ ଚାଷ ଇଏରେ ରଖି ଆପଣ କପଡ଼ା ଦୋକାନରେ ରହି ତା ମଧ୍ୟରେ ଟିକେ ଟିକେ କିଛି ପାଠ ବି ପାଠ ପଢ଼ି ସବୁ ପ୍ରକାର ଚେଷ୍ଟା କରିବେ ଆଉ। ବୁଝିଲେ? ଆଚ୍ଛା ଆଚ୍ଛା ଆଉ ଆପଣ ଙ୍କର ଅଁ ଯୋଉ ଆପଣ ଯୋଉ ଯାଇଛନ୍ତି ବାହାରକୁ କୋଉଥିରେ ଆସୁଚନ୍ତି ମୋଟର ସାଇକଲରେ?
ଆଜ୍ଞା ମୋଟର ସାଇକେ୍ଲ।
ଆଚ୍ଛା ଆପଣ ମୋଟର ସାଇକଲ ଆସିଲା ବେଳେ ହେଲମେଟର ବ୍ୟବହାର କରୁଛନ୍ତି ନା କରୁନାହାନ୍ତି?
ନିହାତି ନିହାତି ହେଲମେଟ୍ ର ବ୍ୟବହାର କରିବାଟା ସମସ୍ତଙ୍କ ପାଇଁ ଉପଯୁକ୍ତ ମୁଁ ତ
ତ ଦେଖୁଚ ନା ହେଲ୍ ହେଲମେଟ୍ କେତେ ଗୁରୁତ୍ୱପୂର୍ଣ୍ଣ ହେଲମେଟ୍ ନ ଦେନେ ବହୁ କିଛି ଅଘଟଣା ହଉଛି ତ ହେଲମେଟ ଆମକୁ ପିନ୍ଧିଲେ ଆମ ଶରୀରର ମୁଣ୍ଡଟି ମାନେ କଣ ମୁଣ୍ଡ ପୁରା ଭଲରେ ରହୁଛି ତ ଖରା ତାଉରୁ ବି ସେ ରକ୍ଷା ପାଉଛି। ସୁରକ୍ଷିତ ରହୁଛି ସେଥିପାଇଁ ହେଲମେଟ ଟିକେ ନେବେ ଆଉ। ଆଛା ଆଚ୍ଛା ଆଉ ଆପଣ ଦ୍ରୁତ ଗତିରେ ମୋଟର ସାଇକେଲ ଚଲାଉଛନ୍ତି ବୋଲି ମୋ ପାଖରେ ଆସିକିଣି ଜଣେ। କହିଛନ୍ତି ଆପଣ ଏତେ ଦ୍ରୁତ ଗତିରେ କଣ ପାଇଁ ଯାଉଛନ୍ତି ଗାଁରେ।
ନାଇଁ ଟିକେ ସବୁବେଳେ ତ ନୁହେଁ କେତେବେଳେ
ଆଚ୍ଛା ଆଚ୍ଛା କେତେବେଳେ ଯାଉଛନ୍ତି ଠିକ। କଥା ନୁହଁ ଦ୍ରୁତ ଗତିରେ ଯିବା କିଛି ବି ଠିକ ନୁହଁ ଆପଣ ଯୋଉ କାମକୁ ଯାଉଛନ୍ତି ଆଗରୁ ପଛେ ବାହାରିକି ଏ ଯାଆନ୍ତୁ କିନ୍ତୁ ଦୁ ଗତ ଗତିରେ ଯିବନି ସବୁବେଳେ ଗଲାବେଳେ ହେଲମେଟ୍ ଟିକେ ବ୍ୟବହାର କରିବ ବୁଝିନି।
ଆଜ୍ଞା
ଆଉ ମୁଁ ଯୋଉ କହୁଥିଲି ଚାଷ କାମ ଚାଷ କାମ ସହିତ। ଯଦି କୁକୁଡ଼ା ଚାଷ ହଉ କିମ୍ବା ଆପଣଙ୍କ ସେ ପୋଖରୀ ହେଉ ପୋଖରୀ ମାଛ ଚାଷ କରି ଆପଣ ଟିକେ ଅଧିକ ଉଁ ଲାଭବାନ ହେଇପାରିବେ ଆଉ ଆପଣଙ୍କ ପରିବାର ବି। ଖୁସିରେ ଚଳିପାରିବ ନା ଆଉ କଣ କହୁଛନ୍ତି।
ମୁଇଁ ସେଇ କଥା କହୁଥିଲି ଆମର ସେ ଗାଡିଆ ଉପରେ କୁକୁଡ଼ା ଚାଷ କଲେ।
ଇଘା
ତ ତଳେ ମାଛ ଚାଷ କଲେ ଗାଡିଆରେ ତ ମାଛଙ୍କର ଦାନା ଟା ବି କମି ଯିବାର ସମ୍ଭାବନା ଅଛି ନା କଣ କହୁଛନ୍ତି।
ଆଜ୍ଞା ଆଜ୍ଞା ହଉ ଆପଣ କରନ୍ତୁ ଯୋଉ ଚାଷ କରନ୍ତୁ। ସବୁଥିରେ ତ ଆଉ ହୁମ୍।
ଆଜ୍ଞା
ଆଜ୍ଞା ହଉ ଆପଣ ଏବେ ଟିକେ ରଖନ୍ତୁ କାରଣ ବାପା ଆସିଲାଣି ମୁଁ ଟିକେ ଖାଇବା। ଦବାକୁ ଯାଉଛି ଆପଣ ଟିକେ ଆପ ଆପଣଙ୍କ ସହିତ ମୁଁ ପରେ କେତେବେଳେ ସମୟ ପାଇ କଥା ହେଇଯିବି ଆଉ କାରଣ ଏନା ଯେହେତୁ ମଧ୍ୟାହ୍ନ ବା ବାପା ଆସି ଘରେ ପହଞ୍ଚିଲେଣି ବୁଝିପାରିଲେ।
ଆଜ୍ଞା ଆଜ୍ଞା
ଆଜ୍ଞା କଲ୍ ଟିକିେ ଆପଣ ସମାପ୍ତ କରନ୍ତୁ।
ଧନ୍ୟବାଦ ଆଜ୍ଞା ଆପଣଙ୍କ ସାଙ୍ଗରେ କଥା ହେଇ ମତେ ଭଲ ଲାଗିଲା
ହୁଁ